ହ୍ୟାଲୋ। କଣ କରୁଛନ୍ତି?
ବସିଚି। ଆପଣ କଣ କରୁଛନ୍ତି?
ସିଚି ଭଲ ଅଛନ୍ତି ଆପଣ?
ହୁଁ ଭଲ ଅଛି।
ଆଉ ଆଜି କଣ ଖାଇଲେ?
ମୁଁ ତ ଖାଇନି ଏବେ ରୋଷେଇ ସରିଲା। ଆଉ ଖାଇନି ଖାଇବି ଆଉ ଆଉ ଆପଣ ଖାଇସାରିଲେଣି?
ହଁ ମୁଁ ଖାଇ ସାରିଲିଣି କେତେବେଳେ ଖାଇବେ ଆପଣ?
ହଁ ଖାଇବି ଆଉ ଆଉ ଟିକେ ଗଲେ ଖାଇବି ଆଉ।
କଣ ରୋଷେଇ କରିଛନ୍ତି?
ଆଳୁ ଟମାଟୋ ସୋୟାବିନ୍ ବଡି ତରକାରୀ।
ଆଛା ଆପଣଙ୍କ ରୋଷେଇ ଆଉଛି।
ହଁ ରୋଷେଇ ଆସୁଛି।
ଆପଣ ଏବେ କଣ କରୁଛନ୍ତି ପଢୁଛନ୍ତି ନା କଣ?
ନାଇଁ ବା ଏମିତି ଘ ହଁ ହାଉ ୱାଇଫ।
ଆଛା ଏ ରୋଷେଇ କଣ କଣ ଜାଣିଛନ୍ତି?
ରୋଷେଇ ଏମିତି ଘରର ଯାହା ସବୁଦିନ ନିତୀ ଯେମିତି ତରକାରୀ ଭାତ ହଉଛି ଯେମିତି ସବୁ ଆଉ ଡାଲି ଭାତ ଭଜା ଆ ହଁ ମାଂସ ତରକାରୀ ଚିକେନ ତରକାରୀ ଏ ଅଣ୍ଡା ତରକାରୀ।
ଚିକେନ ତରକାରି କେମତି କରୁଛନ୍ତି?
ଚିକେନ ତରକାରୀ ହେଲେ ଚିକେନ ଟାକୁ ଫାଷ୍ଟକିରି ଧୋଇକି ଆଣିବହାରି। ତାପରେ ଏ ତେଲ ହଳଦୀ ତାକୁ ଗୋଳେଇକି ରଖିବ। ଆଉ ମସଲା ମସଲି ସ୍ ସବୁ ଇଏ କରିକି ବାଟିକି ରଖିଵୁ ତ ଆଉ ତାପରେ ଆଳୁ ଯଦି ପକେଵାର ଅଛି ବୋଲେ ଆଳୁ ତାକୁ କାଟିକି ରଖିବ। ଆଉ ଉ ମସଲାକୁ ତାପରେ କଷିବ ମସଲା କଷିଲା ପରେ ଚିକେନକୁ ପକେଇବ। ତାପରେ ଆଳୁ ସେଇଥିରେ ହେଲେ ତୋ ମ ଟୁ ଚିକେନ ଟା ଟିକେ ହେଇଗଲା ପରେ। ଟିକେ କସିଲା ପରେ ଆଳୁକୁ ପକ କେଇଦବ। ଆଉ। ଆଳୁ ଟିକେ କଷିଦବ ତାପରେ ଟିକିଏ ସିଝିଲା ପରେ ପାଣିଟା ମରିଗଲା ପରେ ଆଉ ଟିକେ ପାଣି ଦବ ଆଉ ଦେଇକି ତାକୁ ଲୁଣ ଫୁଣ ତାକୁ ପକେଇକି ମସଲା ଆଉ ଟିକେ ପକେଇକି ତାକୁ ଓଲ୍ହେଇବ ଆଉ। ଚିକେନ ତରକାରୀ ଆ
ଆଉ କଣ ଜାଣିଛନ୍ତି?
ଆଉ ଆଉ ଏନ୍ତି ଆଉ।
ପନିରି ଜାଣିଛନ୍ତି?
ହଁ ପନିରି ଜାଣିଛି।
ପନିରି କୁହନ୍ତୁ।
ପନିରି ପନିରି ତ ଛୋଟ ଛୋଟ କରି ପିସ୍ ପିସ୍ କରି ତାକୁ କାଟିଦେବ କାଟିକି ତାକୁ ହଳଦୀ ଟିକେ ଗୋଳେଇକି ତାକୁ ଛାଣିଦେବ ତେଲରେ ଆଉ ଆଳୁ ହେଲେ ଛାଣିଦବ ଆଉ। ଯେମିତି ମସଲା ଯେମିତି ଚିକେନ ଯେମିତି ଆମେ କଲେ ଯେମତି ମସଲା ଯେମିତି ଇଏ କଲେ ସେମତି ମସଲା ସେମିତି କଷିକି ତାକୁ ଆଳୁ ପକେଇକି ଆଉ ପନିରି ପକେଇକି ତ କରିବ ତରକାରୀ ଆଉ।
ହଁ ହଁ। ଆଉ ମ୍ୟାଗି ମ୍ୟାଗି ଆଉଛି?
ହଁ ମ୍ୟାଗି ଆସିଛି।
ମ୍ୟାଗି କେନ୍ତି କରୁଛନ୍ତି।
ମ୍ୟାଗି ହେଲେ ସେମିତି ମ୍ୟାଗି ଯାକୁ କଣ କରିବ ପିଆଜ ଟିକେ କାଟିବ। ଆଉ ତେଲ ପକେଇବ। ଟମା ଟିକେ ପକେଇବ। ଆଉ ଏ ଟମାଟୋ ପକାଇଲା ପରେ ଯଦି ଆଳୁ ତୁମେ ପକାଇବାର ଥିବ ବଲେ ଆଳୁ ପକାଇବ ଯଦି ଆଳୁ ନ ପକାଇବ ବଲେ ଖାଲି ଟମାଟ ପିଆଜ ରେ କରିବ ସେଥିରେ ହଳଦୀ ଗୁଣ୍ଡ ଆଉ ମରିଚ ଗୁଣ୍ଡ। ଆଉ ସେ ମ୍ୟାଗି ମସଲା ଟିକେ ପକେଇବ। ପକେଇକି ତାକୁ ଟିକେ ଭାଜିଲା ଭଳିଆ କରିବ ତାପରେ ପାଣି ଟିକେ ଦେଇଦବ ତାପରେ ମ୍ୟାଗି କି ଦେଖି ଦେଖିକି କେତେ ପ୍ୟାକେଟ ପାଇଁ ମ୍ୟାଗି କରିବ। ସେ ଅନୁସାରେ ତମେ ପାଣି ଦବ। ତାପରେ ମ୍ୟାଗି ଟା କରିବ ଆଉ।
ଖାଦ୍ୟ କଣ ଖାଇବାକୁ ଭଲ ଲାଗେ ଆପଣ।
ଆଁ ଖାଦ୍ୟ ଆମେ ତ ଖାଉଚେ ହେଲା ନିତିି ଦିନ ସବୁବେଳେ ତ ଭାତ ଡାଲି ଭଜା ଏସବୁ ଖାଉଚେ।
ଆଉ କଁ ଖାଇବାକୁ ଭଲ ଲାଗେ?
ଆଉ ଖାଇବାକୁ ଭଲ ଲାଗେ ବଲେ ଉଁ ଏମତି ଏକା ଆଉ ପନିର ଫନିର ଟିକେ।
କନ୍ ଆପଣଙ୍କ ଫେବରେଟ ପନିର? ଆଚ୍ଛା। ଆଉ ଛତୁ ଛତୁ ଅଛି ମୁଁ ଖାଇଚି ଭା ତ ସୋୟାବିନ ତକାରି
ହ ହ।
ଆଉ ଆଉ କଁ ଛତୁ ଉଁ ଆସୁଚି ଆପଣଙ୍କ
ହଁ ଛତୁ ଅସଚି।
ଛତୁର ରେସିପଟା ସେୟାର୍ କଲେ ଛତୁ କେନ୍ କରଛନ୍ତି କୁହନ୍ତୁ।
ଆ ଛତୁ ଏଲ ଲେ ଏନ୍ତି ଛୋଟ ଛୋଟ କରିକି ଆଳୁ କାଟିଦବ। ଆ ଛ ଛତୁକୁ ତ ଛୋଟ ଛୋଟ କରିକି ତାକୁ ବି କାଟିବ। ଆଉ ଛତୁଟାକୁ ଭଲ ଭାବେ ହଳଦୀ ଟିକେ ପକେଇ ତାକୁ ଧୁଆ ଧୋଇ କରିବ। ଆଉ ଏନ୍ତି ମସଲା ଏକା ସବୁ ଅଦା ରସୁଣ ପିଆଜ ଜିରା ସବୁ ମସଲା ଟିଏ ବାଟିବ ଆଉ ପିଆଜ ଟିଏ କାଟିକି ତାକୁ ଭାଜିବ ତାପରେ ସେ ଛତୁଟାକୁ ଭାଜିବ ସେଇଥିରେ। ଆଉ ଭାଜି କାଢି ଦଅ ତାପରେ ଆଳୁଟାକୁ ଭାଜିକି ମସଲା ସହିତ ଭାଜିକି ତାପରେ ପାଣି ଟିକେ ଦବ ତାପରେ ଛତୁକୁ ପକାଇବ ଆଉ। ଆଳୁଟା ହେଇଗଲା ପରେ ଆଉ।
ହଁ ଆଉ ଛତୁରୁ ପାଣି ବାହାରିବନି।
ହଁ ଛତୁରୁ ଟିଏ ପାଣି ସେ ଭାଜି ଦେଇ ବୁ ତ ପାଣିଟା ମରିଯାଇଥିବ। ଆଉଥର ଯୋଉ ତରକାରୀ କରିବ ସେ ଆଳୁ ଛତୁ ପକେଇକି ଦେଖିକି ଆଉ ତମେ ଯେତି ମାନେ ବେଶୀ ଛତୁରେ ତ ପାଣି ରଖିଲେ ଭଲ ଲାଗିବନି। ଦେଖିକି ଇଏ କରିବ ଆଉ।
ହଁ ହଁ।
ଆ ଆପଣଙ୍କୁ ଆସୁଚି।
ମତେ ରୋଷେଇ ଆସଚି।
ରୋଷେଇ ଆସଚି। ଆଉ ହ ତମକୁ ହେଲେ ଆସଚି ଚିକେନ ତରକାରୀ ଆଉ ପନିର ଫନିର ଏସବୁ ଆସୁଚି ସବୁ।
ହଁ ମତେ ଚିକେନ ଟା ହଉଛି ଟିକେ ସେ ମୁଁ ଏତେ ରୋଷେଇ କରିନି। ତ ମତେ ଏତେ ରୋଷେଇ ଜଣା ନାହିଁ। ତିକି ଜଣାଅଛି ଆଉ।
ଓହୋ।
ଯେତିକି ଜଣା ଅଛି ସେତିକି କରୁଛି ଆଉ।
ହୁଁ ହ
ମତେ ଚାଉମିିନ ଜଣା ଅଛି।
ଓ ହୋ
ଆଉ ସବୁ ପକୋଡା ପକୋଡି ଯୋଉ ଫାଷ୍ଟ ଫୁଡ ଜିନିଷ ଏଇ ସବୁ ଜଣା ଅଛି ଆଉ ନର୍ମାଲ ଭାତ। ତ ତକାରୀ ଯୋଉ କରା ହଉଛି ସେଇ ସବୁ ଜାକ ଟିକେ ଟିକେ ଜଣାଅଛି ଆଉ। ଆପେଣ ବାହାରୁ ପଡି ଯାଇଛନ୍ତି।
ବାହାରୁ କୁ ଯାଇଛି ଯେ
ବାହାରେ ଖାଇଛନ୍ତି କଣ?
ହଁ ଖାଇଛି।
ବାହାରର
ବାହାରକୁ ବଲେ ଆମର ଏ ଓଡିଶା ଭିତରେ ତ ଆଉ କୁଆଡ଼େ ନାହିଁ।
ହଁ ଓଡିଶା ଭିତରେ ଯେ ମାନେ ଆପଣଙ୍କ ଘର ଯେତେବେଳେ ବାହାରକୁ ଯାଉଛନ୍ତି ବାହାର ଜିନିଷ ଖାଇବାକୁ ଭଲ ଲାଗୁଛି ନା ଘର ଜିନିଷ?
ନାଇଁ ଘର ଜିନିଷ ଏକ ଭଲ ନା ଆଉ। ଘର ଜିନିଷ ଟା ଖାଇବାକୁ ଏକା ଭଲ ହଁ ଟେଷ୍ଟ ଲାଗୁଛି ଯେ ଏତେ ମାନେ ଇଏ ନାହିଁ ଆଉ ଯେମିତି ଘର ଖାଦ୍ୟ ଭଳିଆକ ସେ ବାହାର ଖାଦ୍ୟ ସେମିତି ଭଲ ନୁହେଁ ଆଉ।
ଅହ ବାହାର ମାନେ ବାହାର ଜିନିଷ ଖାଇଲେ ଦେହ ଖରାପ ହବ।
ହଁ
ଘରେ ଜିନିଷ ଟା ଘରେ ମାନେ ଘରେ ଯେମିତି ହେଲେ ତିଆରି କଲେ ହେଲେ।
ହୁଁ ହୁଁ ସୁସ୍ଥ
କମେଇଲେ ସେ ତେଲ ଯାକ ପୋଡା ତେଲ।
ହଁ ସେଦିନ ଦେହ ଖରାପ ହେଇଯାଉଛି
ହଁ ଆଉ କଣ ସବୁ ରୋଷେଇ ଆସିଛି ଆପଣ ମାଛ ଆସିଛି?
ହଁ ମାଛ ଆସ
ମାଛ ତ କଣ ସବୁ ଆଇଟମ ହଉଛି?
ମାଛର ହେଲେ ମାଛ ତରକାରୀ ମାଛ ତ ଭଜା ହଉଚି। ଚି ଆଉ।
ମାଛ ଚିଲି ଆଉଚି।
ମାଛ ଚିଲି ଇ-ଇ ଆସୁଛି ଯେ
କିନ୍ କରିଛନ୍ତି?
ମାଛଟା କୁ ଫାଷ୍ଟ୍ ଏତିକି ତାକୁ ନ ଆଳତି ତାକୁ ଗୋଳେଇ ଦବ ଗୋଳିକି ତାକୁ ଫାଷ୍ଟ୍ ଟିକେ ଭାଜି ଇ ଦବ ଆଉ ଭାଜିକି କାଢିଦବ। ଆଉ ଉ-ଉ-ଉ ପିଆଜ ଆଉ ଉ ପିଆଜ ଟିକେ ବହୁତି କି ତା କାଟିକି ରଖିବ। ଆଉ କ୍ୟାପ୍ସିକମ୍ ପକେଇବଲେ ପକେଇବ ଆଉ ପିଆଜ ଟିକେ ପକେଇକି ତାକୁ କରିବ ଆଉ। ଚିଲି ଆଉ ଯଦି ପାଏ ସସ୍ ପକେଇକି ତାକୁ କରିବ।
ଆଁ ହାଁ।
ସୋଏ ସସ୍ ଟିକେ ଦେବ ବୋଲେ ପିଆଜ ତାକୁ ଭାଜିଦବ।
ଏ ମାଛ ଚିଲି ଚିକେନ୍ ଚିଲ୍ ଚିକେନ ଚିଲି ସବୁ ସେମ୍ ସେମ୍ ହଉଛି ନା।
ହଁ ହଁ ହଁ ସବୁ ସେଇ ଟାଇପ୍ ଗୋଟେ ଟାଇପର ତ। ଚିଲି ତ ଅ।
ହୁଁମ୍।
ଗୋଟେ ଟାଇପ୍ ର ସୋୟା ସସ୍ ଟିକେ ପକେଇବ। ଆଉ ୟ-ୟ-ୟ ଟମାଟୋ ସସ୍ ନହେଲେ ଚିଲି ସସ୍ ଟିକେ ପକେଇକି ତାକୁ କରିବ ଅ-ଅ।
ହଁ ହଁ।
ଚିଲି ଆଉ ମାଛକୁ ପକେଇଦବ ମାଛ ଭାଜିକି ରଖିଥିବ। ଆ ତାପରେ ସେଥିରେ ପକେଇ ଇଏ ଏ-ଏ କରିବ ତ ଭଜା କଲା ଭଳିଆ କରିବ। ତା ଚିଲି ଆଉ ପିଆଜ ଟିକେ ଅଧିକ ପଡିବ।
ଆପଣ ଭାତରେ କଣ ସବୁ ରେସିପି ଜାଣିଛନ୍ତି ନା ଖାଲି ଭାତ ହିଁ କରନ୍ତି?
ଭାତ ଆଉ ଯ ଦି ମନେକର ବଳକା ଭାତ ଥିବ ବୋଲେ
ହୁଁ ହଁ ଆଉ ଫ୍ରାଇଡ୍ ରାଇସ୍ କରୁ ନାହାନ୍ତି?
ହଁ ସେଇଟା ବି ହୋଉଚି।
ହଁ ହ ଆଛା। ରୋଷେଇ ମାନେ ହଁ ମା ତାସିକ
ଭାତ
ହଁ ଭାତା ଅଛି। ଆଉ ଯୋଉ ଡାଲମା କରୁ ଛନ୍ତି ଡାଲମାରେ କଣ ସବୁ ପକାଉଛନ୍ତି?
ଡାଲମାରେ ଡାଲି ଆଳୁ ବାଇଗଣ ଟମାଟୋ କଖାରୁ ଯାହା ସବୁ ପକେଇବ ହବ ଡାଲମା କରିବ। ଆଉ ସବୁ ଶୀ ସିଝେଇଦ ଡାଲି ଆଳୁ ବାଇଗଣ ସବୁ କଫାରୁ ସାରୁ ସବୁ ପକେଇକି ତାକୁ ସିଝେଇ ଦବ। ସିଝେଇଲା ପରେ ତାକୁ ଅଦା ଟିକେ କଞ୍ଚାମଚ ତାକୁ ଛେଚିଦବ ଆଉ ତାକୁ ତେଲ ଟିକେ ପକେଇବ ଜିରା ପକେଇବ ଜିରା ଫୁଟିଗଲେ ସେ ଅଦା କଞ୍ଚାମରିଚ ଅଦା କଞ୍ଚାମରିଚ ଯେଉଁ ଛେଚିଥିବ ସେ ଏତିକ ତାକୁ ଭାଜିବ ସେଇଥିରେ ହଁ ଭାଜିକି ତାପରେ ଇଏ କରିବ ଆଉ ସେଥିରେ ଟିକେ ମରିଚ ଗୁଣ୍ଡ ଆଉ ଟିକେ ପକେଇକି ଭାଜିଦବ ଭାଜିକି ଟମାଟୋ ପକେଇବାର ଥିବ ହେଲେ ଟମାଟୋ ପକେଇବ ଆଉ କରିମସଲାଟା କରିମସଲାଟା ପକେଇକି ତାପରେ ସେ ଯେଉଁ ସିଝା ରଖ ିବ ସେଇଥିରେ ଢାଲିଦବଆଉ ଢାଳି ଟିକେ ବସେଇଦବ ଆଉ ହଉ ଟିକେ ଆଉ ସେଟା ଡାଲମା ହେଇଗଲା ଆଉ।
ହଉ ମ୍ୟାଡ଼ାାମ ଆମର ଟାଇମ ଏବେ ଅଫ୍ ହେଇଯାଇଛି।
ହ ହ ହଁ ହଉ ରଖ।